ହଁ କୁହ।
ହଁ ଦିଦି କଣ କରୁଥିଲ?
ନାଇଁ କିଛି ନାହିଁ ଏମିତି ବସିଛି ଆଉ। ତମେ?
ହଁ ମୁଁ ତ ଏଠି ବସିଥିଲି ରୋଷେଇ ଫୋଷେଇ କିଛି କରିନି ତମର ସରିଲାଣି।
ହଁ ରୋଷେଇ ସରିଲାଣି ଏଇଠି ଏମତି ଟିକେ ଘଡ ବଡ ହଉଛି ଖରା ତ ହଉଛି ଆଉ ଟିକେ ଗଡ ବଡ ହଉଛି ଆଉ ଆଉ କଣ କେମିତି କୁହ ପୁଅ ଟା କଣ କରୁଛି ପାଠ ପଢୁଛି ନା ନାଇଁ।
ନାଇଁ ଦିଦି ସିଏ ତ ଜମା ପାଠଶାଠ ପଢୁନି କଣ କରିବ ମାନେ ସେଇ ଚିନ୍ତାରେ ଆମେ କିଛି ଭଲ ଲାଗୁନି ମନ ଟା ଜମା କିଛି ପାଠଶାଠ ନାହିଁ ଖାଲି ଦୁଷ୍ଟାମି କରୁଛି ବୁଲୁଛି ସାଙ୍ଗସାଥି ସହିତ ଖେଳୁଛି କେମିତି କଣ ଦିଦି ପାଠଅ ପଢିବାକୁ ମାନେ ତାକୁ କହିବାକୁ ଉମ୍ ଗଲେ କେମିତି କଣ କରିବି କହିଲ ସେ କୋଉ ଧାରାରେ ତାକୁ କହିଲେ ସେ ପାଠ ଭଲସେ ପଢିବ।
ପ୍ରଥମେ ପିଲାର ଚିନ୍ତାଧାରାକୁ ଦେଖ ଉମ ତମ ପିଲା କୋଉ ପାଠ ପ୍ରତି ବେସି ଆଗ୍ରହ ହଉଛି କି ସାଠ ପ୍ରତି ବେସି ଆଗ୍ରହ ହଉଛି ତମେ ସେଇଟାକୁ ଲକ୍ଷ୍ୟ କର ଯଦି ଆମେ ଗୋଟେ ପିଲାକୁ ଖାଲି କହିଦେଲେ ପାଠ ପଢ଼ରେ ସେ ପଢ଼ିବନି ପିଲାର ମୁଣ୍ଡ ଦେଖିବ ପିଲାର ମୁଣ୍ଡ କୁଆଡ଼େ ଗତି କରୁଛି ସେ କେଉଟାକୁ ବେଶି ଆଗ୍ରହ ହେଉଛି ଗଣିତଟାକୁ ବେଶି ଚାହୁଁଛି କି ଇଂଲିଶ କି ବେଶି ଚାହୁଁଛି କି ସାହିତ୍ୟଟାକୁ ବେଶି ଚାହୁଁଛି ସେଇ ଜିନିଷଟାକୁ ତମେ ଆଗ ସେଇଟାକୁ ତୁମେ ଲକ୍ଷ ଗଲେ ଜାଣିପାରିବ ପିଲା ଯୋଉ ପଟେ ଯିବାକୁ ଚାହୁଁଛି ତମେ ତାକୁ ସେଇପଟେ ନବ ଆଉ ଯଦି ତମେ ତମ ଇଚ୍ଛାରେ ତା ମୁଣ୍ଡରେ ଯଦି ପାଠର ବୋଝ ଲଦିଦବ ସେ ପଢିବନି ଆଚ୍ଛା ସେ ପିଲା କଣ ପାଠ ଟୋଟାଲ୍ ପଢିବାକୁ ରାଜି ହଉନି ନା କୋଉ ବିଷୟ ପ୍ରତି ତାର ଆଗ୍ରହ ଅଛି ପଢିବା ପାଇଁ।
ହଁ ଦିଦି ସିଏ ଟିଉସନ୍ ଯାଉଛି ତାର ଏବେ କି ପଢାପଢି ଏତେ କରୁନି ଦୁଷ୍ଟାମି ହ ପାଠ ଦେଲେ ବି ତାକୁ କହିଲେ ବି ସେ ଶୁଣୁନି କିଛି ନହିଁ ତାହାରି ପାଇଁ ଚିନ୍ତାରେ ଅଛୁ
ଫାଷ୍ଟ ଦେଖ ତା ଗୋଟେ ପିଲା ପାଇଁ ଖାଲି ପର୍ ପରିବାର କହିଦେଲେ ହେବନି ପରିବାର ଆଉ ପରିବେଶ ଗୋଟେ ପିଲା ପାଇଁ ପରିବାର ପରିବେଶ ଉପଯୁକ୍ତ ଦରକାର ଉପଯୁକ୍ତ ପରିବାର ଦରକାର ଉପଯୁକ୍ତ ପରିବେଶ ଦରକାର ଯଦି ଗୋଟେ ମା ଟେ କହୁଛି ଯେ ଠିକ୍ ଟାଇମ୍ ରେ ପାଠ ପଢ ସେଠି ବାପା କଣ କରିବ ନା ଆସିକି ଗେହ୍ଲା କରିଦବ ନା ନା ମୋ ପୁଅ ପାଠ ପଢିବନି ଯଦି ବାପା ବାହାରେ ରହୁଛନ୍ତି ଯଦି ମା କୋଳେଇ କାଖେଇ ହଉ କି ପାଠ ପଢେଇ ଯଦି ବାଡେଇ ବିି ହଉ ପାଠ ପଢେଇବାକୁ ଚାହୁଁଛି ସେଠି ତାର ଯୋଉ ଅନ୍ୟ ପରିବାର ଥିବେ ସେ ପରିବାର ଲୋକ ଅନ୍ୟାନ୍ୟ ସେ ତା ଚାରିପଟ ପାଖ ଲୋକଙ୍କ କଥା କହୁଛି ସେମାନେ କଣ କହିବେ ହଁ ଛୁଆ ଟାକୁ କାହିଁ ବାଡଉଛୁ ବାଡ଼େଇ ବାଡ଼େଇ ତାକୁ ମାରିଦେ କିନ୍ତୁ ବାଡେଇ ଦେଲେ ତ ପାଠ ହବନି ପିଲାକୁ ଦେଖିବ ପିଲା କୋଉ ଦିଗରେ ଗତି କରୁଛି ପିଲାର ସାଙ୍ଗ ସାଥୀ ପିଲା କୋଉ ଭଳିଆ ସାଙ୍ଗ ମାନଙ୍କ ସାଙ୍ଗରେ ସେ ମିଶୁଛି ଯଦି ତାର ଦିଟା ସାଙ୍ଗ ଯଦି ସେଇଭଳିଆ ଲଫଟା ଥିବେ ନାହିଁ ଆମେ ଆମେ ତ ପାଠ ପାଠ ପଢୁନୁ ଇଏ ବି ସେଇଟା ଭାବିବ ହଁ ମ ସେମାନେ ତ ପାଠ ପଢ଼ୁନାହାନ୍ତି ସେ ତ ମାଡ଼ ଖାଇକି ରହିଯାଉଛନ୍ତି ମୁଁ ବି ସେମିତି ପାଠ ପଢ଼ିବିନି ମୁଁ ବି ସେମିତି ମାଡ଼ ଖାଇବି ଯେମିତିଆ ସଙ୍ଗ ସେମିତିଆ ରଙ୍ଗ ଆମେ ଯଦି ଭଲ ପିଲାଙ୍କ ସହିତ ଆମ ନିଜ ଛୁଆକୁ ମିଶାଇବା ତାହେଲେ ସେ ଉପଯୁକ୍ତ ଶିକ୍ କ୍ଷା ପାଇବ ଯଦି ସେ ଯଦି ଖରାପ ପିଲାଙ୍କ ସହିତ କଥା ହେଉଛି ଖରାପ ପିଲାଙ୍କ ସହିତ ଅଧିକ ସମୟ ବିତଉଛି ତାହେଲେ ସେ ପିଲା ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେଇ ବାଟରେ ହିଁ ପଳେଇିବ ପ୍ରଥମେ ତୁମ ପିଲାଙ୍କୁ ସେ କୋଉ ବାଟେ ଯାଉଛି ତୁମେ ଲକ୍ଷ୍ୟ କର ତା ସହିତ ସାଙ୍ଗ ଭଳିଆ ମିଶ ମିସ୍ ଥିଲା ହିଁ ତମେ ଜାଣିପାରିବ ତୁମ ପିଲାଟା କୋଉ ବିଷୟ ପ୍ରତି ଆଗ୍ରହ ହଉଛି କି ପାଠ ପ୍ରତି ଆଗ୍ରହ ହଉନି ସେଇଟା ତମେ ଜାଣିପାରିବ ତାପରେ ତମେ ଦେଖ ଯଦି ଗାଁରେ ପାଠ ଠିକ୍ ରେ ନ ପଢ଼ିଲା ତମେ ବାହାରକୁ ଛାଡ଼ିବା ବ୍ୟବସ୍ଥା କରିବ ହୁଏତ କିଛି ପରିବର୍ତ୍ତନ ହୋଇଯାଇପାରେ ଆଛା ସେ ପିଲା ଙ୍କ ସବୁବେଳେ ଖେଳୁଛି ନା କିଛି ପାଠ ବି ପଢ଼ୁଛି?
ହଁ ଦିଦି ଏଠି ତ ଆମର ବି ଗାଁ ପିଲା ନା ଗାଁ ପିଲା ମାନେ କମ ପାଠ ପଢିକି ଟିକେ ଅଧିକ ଖେଳା ଖେଳି ଟ ମନ ଦିଅନ୍ତି ତରେ ଏଠି ବି ଟିଚର ମାନେ ବି ଏତେ ପଢାନ୍ତିନି ଥରେ ଟଟିୁସନ କଲେ ଚାରିଦିନୀ ବନ୍ଦ କରିଦିଅନ୍ତି ଆମ ପିଲା ବି ସେମତି ମୁଁ ବି ତାକୁ ବହୁତ ଥରେ କହିଲି ତୁ ଭଲସେ ଟିକେ ପଢାପଢି କର ସିଏ କିନ୍ତୁ ଏତେ ବି ପଢାପଢି କରିନି ଗାଁ ପିଲାଙ୍କ ସ ଦୁଷ୍ଟ ହୁଏ ଆଉ ଏବେ ତା ତ ମ୍ୟାଥ ବି ହଉନି ଠିକ ସେ ସବୁ ଭଲ ହଉଛି ମ୍ୟାଥ ଟା ହଉନି କଣ କେମିତି କଲେ ତାର ମ୍ୟାଥଟା ହବ୍ କହିଲେ ଟିକେ?
ତା ପାଇଁ ଆମର ଗଣିତ ଟାରେ କିଛି ନାହି ଗଣିତ ତ ଏମିତିରେ ସମସ୍ତଙ୍କ ମୁଣ୍ଡରେ କିଛି ପଶେନି ଠିକ ରେ ଯଦି ବି ଗଣିତ ଟା ତାର କେବଳ ଗଣିତଟାରେ ପିଲା ଟିକେ ଦୁର୍ବଳ ରହୁଛି ତା ପାଇଁ କେବଳ ଗଣିତ ମାଷ୍ଟର ଟେ ଦେଖିଦିଅ ସେ ଗୋଟିଏ ବିଷୟ ପ୍ରତି କେ ଧ୍ୟାନ ଦେବେ ଅଲଗା ବିଷୟ ଗୁଡ଼ା ତୁମେ ଘରେ ଦେଖିଦବ କାରଣ ଗୋଟେ ମାଷ୍ଟର ଯଦି ପାଞ୍ଚଟା ବିଷୟକୁ କି ଛଅଟା ବିଷୟକୁ ଧ୍ୟାନ ଦେବ ତାହେଲେ କେତେ ଟାଇମ୍ ସେ ପାଠ ପଢ଼ାଇବ ପିଲା ସ୍କୁଲ ଅପେକ୍ଷା ଘର ପରିବାରରେ ଅଧିକ ଟାଇମ୍ ରହୁଛି। ଅଧିକ ସମୟ ଘରେ ବି ହିଁ ବିତଉଛି ଆଉ ସାର୍ ମାନଙ୍କ ପାଖରେ କେତେ ଟାଇମ ଗୋଟେ ପିଲା ବିତେଇବ ତାପରେ ଯଦି ଛୁଆ ଗୋଟେ ଛୁଆ ଦେଢ ଘଣ୍ଟା କି ଦୁଇ ଘଣ୍ଟା ଯାଉଛନ୍ତି ଟିଉସନ ଆମର ଯାଉଛନ୍ତି ସେତିକିରେ ଗୋଟେ ଶିକ୍ଷକ କେତେ କୋଉ ବିଷୟରେ କଣ ପାଠ ପଢେଇବ ଯଦି ଗଣିତରେ ତାର ଟିକେ ଦୁର୍ବଳ ଅଛି ତ ତାକୁ କେବଳ ଗଣିତ ମାଷ୍ଟର ଟେ ହିଁ ରଖ। ସେ ହୁଏତ କିଛି ଯଦି ଗଣିତ ଟିକେ ଭଲ ଉନ୍ନତି କରିପାରିବ ଆଉ ଯୋଉ ବିଷୟ ପ୍ରତି ତାର ପିଲାକୁ ଆଗ ବୁଝ ତାକୁ କେବେ ପଚାରିକି ବୁଝିଛ ସେ କୋଉ ବିଷୟ ପ୍ରତି ତି ଆଗ୍ରହ ଅଛି ବୋଲି?
ହଁ ଦିଦି ତାର ସେ କହେକି ସାହିତ୍ୟ ଟା ତାର ଭଲ ହୁଏ ବିଜ୍ଞାନ ଟା ବି ଭଲ ହୁଏ ଏଇଠି ବି ଜଣେ ଟିଚର ଆସିକି ଆମର ପାଠ ପଢନ୍ତି ଆମ ଘରେ ଆସିକି ପଢେଇକି ଯାଆନ୍ତି ଏଠି ବି ଚାରି ପାଞ୍ଚ ଜଣ ଛୁଆ ଆସିକି ପଢନ୍ତି କିନ୍ତୁ ସେ ଯୋଉ ଗଣିତ ଟା ମୁଁ କହୁଛି କି ପଢିବା ପାଇଁ ତ ଆମ ଘରଠୁ ପାଞ୍ଚ କିଲୋମିଟର ଦୂରରେ ଜଣେ ଟିଚର ସେ କରୁଛନ୍ତି ସେ କହୁଛନ୍ତି ସେଇଠି ଯିବା ପାଇଁ ଆମର ତ ଏବେଟେ ତ ଯିବା ଆସିବା ସୁବିଧା ନାହିଁ ତାହେଲେ ଛୁଆ ଟା କୁଆ କଣ ଏକୁଟା ଛାଡିବ ହିଁ ଆମର ଜଣେ ମାନେ ମୋ ବାପା ହୁଅନ୍ତୁ କି ମୋ ଭାଇ ହୁଅନ୍ତୁ ସେମାନେ ନେଇକି ଯିବା ଆସିବା କରୁନ ସେମାନେ ବି ତାଙ୍କ କାମରେ ବ୍ୟ ସେମାନେ ବି ତାଙ୍କ କାମରେ ମାନ ସବୁଦିନ ଯିବା ଆସିବା କରୁଛନ୍ତି ସିଏ ଆଉ କଣ ଟାଇମ ଦେଇପାରୁଛନ୍ତି କି ତେଣୁକ ଦିନେ ଗଲେ ସେ ଚାରି ଦିନ ଯାଉନି ଆଉ କଣ କରିବି କହୁନାହାନ୍ତି ଆଉ ମୁଁ ତ ଯାଇପାରିବିନି ନା କିଛି ବି ସୁବିଧା ବି ନାହିଁ ସେମତି କିଛି ଯିବା ସେଇଆ କରିବା କରିବା ଲେଖି
ଯଦି ବହୁତ ଛୋଟ ପିଲା ତାହେଲେ ଏକୁଟିଆ ଛାଡ଼ନି ବରଂ କିଛି ଟଙ୍କା ପଇସା ଅଧିକ ଯାଉ ଟ୍ୟୁସନ ମାଷ୍ଟରକୁ ଘରକୁ ଡାକି ଦିଅ ଆଉ ଯଦି ହଁ ପିଲା ଟିକେ ଜାଣିବାର ହେଲାଣି ତାହେଲେ ତାକୁ ଠିକ ରେ କହିଦିଅ ଯେ ଏ ଏମିତି ରାସ୍ତାରେ ଗଲା ବେଳେ କିଛି ଦୁଷ୍ଟାମି କରିବୁନି କି ଆଜିକାଲି ତ ବୁଲା କୁକୁର ରାସ୍ତା ମାନଙ୍କରେ ପ୍ରବଳ ବୁଲୁଛନ୍ତି କୁକୁର ମାନଙ୍କ ସାଙ୍ଗରେ ଲାଗିବୁନି କି ଉ ରାସ୍ତାରେ ଯୋଉ ଯାଉଥିବେ ଅନ୍ୟ ଲୋକ ସବୁ ଯିଏ ଯାଉଥିବେ ତା କାହା ସହିତ ଲାଗିବୁନି। କି ଯୋଉ ଗାଡ଼ି ଆସୁଥିବ ରାସ୍ତାରେ ଗଲାବେଳେ ବାଁ ପଟେ ଚାଲିବୁ ଆ ଯେକୌଣସି ବଡ଼ ଗାଡ଼ି ଆସୁଥିବ ସେଠିକି ତା ଆଗକୁ ଯିବୁନି ଏଇସବୁ ଛୋଟ ଛୋଟ ଆମର ଜିନିଷ ଯେଉଁଡ଼ାକ କି ପିଲାମାନଙ୍କୁ ଶିକ୍ଷା ଦିଆଯାଏ ଏଇସବୁ ଜିନିଷ ଶିକ୍ଷା ଦେଇକି ତାକୁ ବାହାରକୁ ଛାଡ଼ ଆଉ ସାଙ୍ଗେ ସାଙ୍ଗେ ତ ଛାଡିଦେଲେ ଯାହାହେଲେ ଯଦି ଗୋଟେ ଘରେ ଯଦି ଗୋଟେ ପିଲା ଏତେ ଦୁଷ୍ଟ ହେଇ ପାରୁଛି ସେ ତ ନିହାତି ବାହାରକୁ ଗଲେ ଆହୁରି ଦୁଷ୍ଟ ହବ କାରଣ ଏଠି ଘରେ ତାର ବାପା ମା ରହିଲେ ତାର ଅ ଗୋଟେ ପରିବାରରେ ସେ ଆହୁରି ବି ପାଞ୍ଚ ଲୋକଙ୍କ ସାଙ୍ଗରେ ଚଳଛି ଏଠି ଯଦି ସେ ଦୃ ଷ୍ଟ ହୋଇପାରୁଛି ରାସ୍ତା କଡକୁ ଗଲେ ସେ ତ ସେଠି କାହାକୁ ଦେଖିବନି ସେ ତ ଆହୁରି ଚଗଲା ହବ ତାକୁ ଏଇ ଛୋଟ ଛୋଟ ଜିନିଷ ତା ମୁଣ୍ଡରେ ଭର୍ତ୍ତି କର ଛୋଟ ଛୋଟ ଜିନିଷ ତାକୁ ଶିଖାଆ ଦିଅ ଯାହା ଫଳରେ କି ସେ ଆସ୍ତେ ଆସ୍ତେ ତା ମୁଣ୍ଡରେ ପଶିବ ଆଉ ରାସ୍ତା କଡ କକୁ ଗଲେ କାହା ସା ଲାଗିବନି ଛୋଟ ସାଇକେଲ ଟେ ବି ଦେଇଦଲେ ସେ ଯଦି ଚାରି ପାଞ୍ଚ କିଲୋମିଟର ଭିତରେ ଅନ୍ୟ ଭଲ ଭଲ ସାଙ୍ଗ ଯାଉଥିବ ତାଙ୍କ ସହିତ ତାଙ୍କୁ କଥା କରୋଇ ତାକୁ ସେ ଟିଉସନକୁୁ ଛାଡ ଦେଖିବ ତମ ପିଲା ଯାହା ହେଲେ ବି ପାଠ ପଢିବ ଆଉ ଯୋଉ ଖରାପ ପିଲାମାନଙ୍କ ସହିତ ସେ ସାଙ୍ଗ ହଉଛି ଯୋଉଟା କି ତା ମୁଣ୍ଡରେ ପା ଠ ଟା ପଶୁନି ଯୋଉ ପିଲାମାନେ କେବେ ପଶେଇ ଦେବେନି ସେଇ ପିଲାମାନଙ୍କଠୁ ସାଙ୍ଗେ ସାଙ୍ଗେ ତ କହିଲେ ସିଏ ଆଉ ବନ୍ଦ ହେଇପାରିବନି ତାକୁ ଧୀରେ ଧୀରେ ଧୀରେ ଧୀରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେଇ ସାଙ୍ଗ ମାନଙ୍କ ଠାରୁ ଦୂରେଇ ରଖ ଯୋଉ ସାଙ୍ଗ ମାନେ କି ତାକୁ ଖରା ବାଟରେ ନଉଛନ୍ତି ଯଦି ଆଜିଠୁ ଆମେ ଏଇଭଳି ସାଙ୍ଗମାନାନଙ୍କ ପାଖରୁ ତାକୁ ଦୂରେଇ ନରଖେ ତାହେଲେ ତା ଭବିଷ୍ୟତଟା ନଷ୍ଟ ହେଇଯିବ ସେଇଟା ତାକୁ ସେ ଉଚିତ ଶିକ୍ଷା ଦିଅ ଆଚ୍ଛା ତାଙ୍କ ପରିବାରରେ କଣ କେହି ଶିକ୍ଷିତ ଲୋକ ନାହାନ୍ତି?
ହଁ ଦିଦି ଶିକ୍ଷିତ ଲୋକ ବୋଲି କହିବାକୁ ଗଲେ ମୁଁ ହିଁ ଅଛି ଆଉ ତାଙ୍କ ବାପା ତ ତାଙ୍କର କାମ କରନ୍ତି ବିଲବତି ସିଏ ବି ଏତେ କିଛି ପାଠ ଜାଣନ୍ତିନି ସେ ଯେତିକି ବି ଜାଣନ୍ତି ତାଙ୍କୁ କହିଦିଅନ୍ତି ଆଉ ଇଏ ତ ଦୁଷ୍ଟ ହଉଛି ମୁଁ କଣ କରିବି ମୁଁ ତାହେଲେ ଦେଖିଆ ଟିଚର ଙ୍କୁ ଡା କି ଏଇଠି ନହଲେ ଟିଉସନ କରିବି।
ହଁ ତାଙ୍କ ବାପାଙ୍କୁ ଉପଯୁକ୍ତ ଶିକ୍ଷା ଦରକାର କାରେ କାରଣ ଯଦି ମା ବାପା ପାଠୁଆ ହେବେ ତାହେଲେ ସେ ପିଲା ହିଁ ଆଗକୁ ଯିବ ଯଦି ମୁଁ ଏବେ କଣ କହିଲି ଯଦି ମା ଟେ କହିବ ଯେ ତୁ ପାଠ ପଢ ବାପା ଆସିକି କହିବ ନାଇଁ ନାଇଁ ବରା ଦିଟା ଆଣିଛି ନେଇଯା ଖାଇଦେ ଆଜି ପାଠ ନ ପଢ ତୁ କାହିଁକି ମୋ ପୁଅକୁ ମାରିଲୁ ସେଇଠି ସେ ଛୋଟ ପିଲାଙ୍କ ଆଗରେ କଣ କରେ ନା ତୁ କାହିଁକି ମୋ ପୁଅକୁ ମାରିଲୁ ବୋଲି ସିଏ ବି ତା ସ୍ତ୍ରୀ ଉପରକୁ ହାତ ଉଠା ସେଇଠି ଗୋଟେ ଛୋଟ ଛଆର ସାହସ ହେଇଯାଏ ହଁ ବାପା ତ ବାଡ଼େଇଲେଣି ମୋ ବୋଉ କ ନା ମୁଁ ବି ବାଡ଼େଇବି ସେଥିରେ କଣ ଅଛି କି କିଛି ଅସୁବିଧା ନାହିଁ କାରଣ ସେଇ ଘରୁ ହିଁ ଖରାପ ଜିନିଷଟା ପିଲା ବାହାରୁ ଯେତିକି ନ ଶିଖନ୍ତି ଘରୁ ହିଁ ଶିଖନ୍ତି ଛୋଟ ଛୁଆଙ୍କ ଆଗରେ ଅଭଦ୍ରାମୀ କରିବା ଛୋଟ ଛୁଆଙ୍କ ଆଗରେ ଖରା ଭାଷା ପ୍ରୟୋଗ କରିବା ଏଇସବୁ ଜିନିଷ ଗୋଟେ ପରିବାର ଗୋଟେ ପରିବାର ଠିକ ଥିଲେ ଗୋଟେ ପରିବେଶ ଠିକ ରୁହେ ଗୋଟେ ପରିବେଶ ଯଦି ଠିକ୍ ରହିବ ତାହେଲେ ପାଖ ଏରିଆ ପାଖ ଯେଉଁ ଅଞ୍ଚଳ ଆମେ କହୁଛେ ସେଇଟା ବି ଠିକ୍ ରହିବ ଆଉ ପାଖ ଅଞ୍ଚଳ ଠିକ ରହିଲେ ଗୋଟେ ସମାଜ ବି ସୁସ୍ଥ ସମାଜଟି ବି ଠିକ୍ ରହିପାରିବ ପ୍ରଥମେ ଆମ ଆମ ଛୁଆଙ୍କୁ ଆମେ ଘରୁ ହିଁ ଠିକ୍ କରିବା ତାପରେ ଆମେ ଯାଇକି ତାଙ୍କୁ ବାହାରକୁ ଛାଡ଼ିବା। ଦେଖ ଯଦି ପିଲା ତ ଏତେ କାହିଁ ମତେ ଲାଗୁନି ଏତେ ବି ତମ କଥା ଶୁଣିକି ମୁଁ ଭାବୁଛି ଏତେ ବି ସେ ଚଗଲା ନୁହେଁ ତଥାପି ତାକୁ କିଛି ଛୋଟ ଛୋଟ ଶିକ୍ଷା ଦେଇକି ତାଙ୍କୁ ଛାଡ ଆଉ ତାଙ୍କ ବାପାଙ୍କ ସହିତ ତମେ ଟିକେ ଏ ବିଷୟରେ ନିଜେ କଥା ହୁଅ ସି କଣ ଅବୁଝା ଲୋକ? ପି
ନାଇଁ ଦିଦି ସେ ଭଲ ଲୋକ ତାଙ୍କୁ ଟିକେ ଟିକେ କଥାରେ ସେ ବି ବୁଝିଯାଆନ୍ତି ହଉ ମୁଁ ଚେଷ୍ଟା କରିବି ତାଙ୍କୁ ବି ବୁଝେଇବି ପୁଅକୁ ବି ପାଠ ପଢା ପାଇଁ ଉଚିତ ଶିକ୍ଷା ଦେବି ଆଉ ତାକୁ ବି କହିବି ସେ ପାଞ୍ଚ କିଲୋମିଟର ହଉ ବୁଝିକା ଦୂରରେ ଯାହାକୁୁଝା କିନ୍ତୁ ଆଗ ଭବିଷ୍ୟତ ଟା ଭବିଷ୍ୟତ ସୁନ୍ଦର ହେଲେ ସବୁ କିଛି ସୁନ୍ଦର ନା ସେ ତା ଫୁଣି ନିଜର ଗୋଟେ ଭବିଷ୍ୟତ ଦେଖିବ ନା ନାଇଁ ଆଉ ଏମିତି ଯଦି ବାତରାମି କରିବ ଆଉ ନିଜ ଭବିଷ୍ୟତରେ ନିଜେ ନଷ୍ଟ କରିଦବ ନା ହଉ ଦିଦି ମୁଁ
ନାଇଁ ଆଗ ପିଲାଙ୍କୁ ପିଲାଙ୍କୁ ଉଚିତ ଶି ଶିକ୍ଷା ଦିଅ ପିଲାଙ୍କୁ ଠିକ ରେ ଶିକ୍ଷା ଦେଲେ ନିଶ୍ଚିନ୍ତ ପିଲା ଉନ୍ନତି କରିବ ଯଦି ବାପା ମା ଦି ଜଣ ଯାକ ତାକୁ ପାଖରେ ବସେଇ ଗୋଟେ କଥାକୁ ବାରମ୍ବାର ବାରମ୍ବାର ତାକୁ ବୁଝେଇଥା ମୁଣ୍ଡରେ ଭଲ ଶି ଖା ହିଁ ଦେବ ପୁଅ ସେ ପିଲା ସହିତ ମିଶନା ଏ ପିଲା ସହିତ ମିଶନା ସାଙ୍ଗେ ସାଙ୍ଗେ କହିଲେ ସେ କେବେ ସାଙ୍ଗ ଛାଡ଼ିବନି ଯଦି ସାଙ୍ଗେ ସାଙ୍ଗେ ଆମେ ତାକୁ କହିଦେବା ଏ ପିଲା ସାଙ୍ଗ କାହିଁ ହେଉଛୁ ତୋତେ ବାଡ଼େଇବି ସେ ସେଇଟା ମୁଣ୍ଡରେ ପୁରାଇବ କଣ ମୁଁ ଖେଳୁଥିଲି